ହଁ
ହାଲୋ, ହଁ କୁହ।
ଆଉ ଫ୍ରି ଟାଇମ୍ ରେ କଣ କରିବାକୁ ଭଲ୍ ଲାଗେ?
ଫ୍ରି ଟାଇମ୍ ରେ ମତେ ତ ଫ୍ରି ଟାଇମ୍ ବହୁତ୍ କମ୍ ମିଳେ, ମାନେ ଯୋଉ ଦିନ ବି ଛୁ ଟି ଦିନ ଥାଏ, ସେଇଦିନ ହିଁ ମତେ ଟିକେ ମାନେ ନିଜ ଟାଇମ୍ ନିଜ ପାଇଁ ଟାଇମ୍ ମିଳେ। ଆଉ ଯୋଉଠି ବି ଟାଇମ୍ ମିଳେ ସେଥିରେ ଟିକେ ପଢାପଢି କରେ। ଆଉ କଣ କରିବି। ଆଉ ଗଛ ଫଛ ଲଗେଇବା ପାଇଁ ହେଲେ ଘରେ ତମେ ଲଗେଇ ପାରିବ, ଏଠି କିନ୍ତୁ ବାହାରେ ତ ତମେ ଲଗେଇ ପାରିବନି, ଯଦି ବି ଲଗଉଚ ତମେ ତାକୁ ଟାଇମ୍ ରେ ଆସିକି ପାଣି ଦେଇ ପାରିଲେ ହେଲା, କେତେବେଳେ ଯଦି ଆମେ ଘରୁକୁ ପଳେଇ ଯାଉଚୁ ଅ ତ ସେ ଟାଇମ୍ ରେ ସେ ଗଛରେ ପାଣି ଦବା ପାଇଁ କେହି ନଥିବେ, ଏଇ ଯୋଉ ଖରା ହଉଚି ଗଛ ମରିଯାଇଥିବ ଆଇଲା ବେଳୁକୁ, ଆମେ ଯଦି କେ ଯେତବଳେ ଘରକୁ ଯାଉଚୁ, ଚାରି ଦିନ ପରେ ଆସିଲା ବେଳୁକୁ ବି ଗଛ ମରିଯାଇଥିବ।
ସେମିତି ଅ
ହଁ କିନ୍ତୁ ଗଛ ଲଗେଇବାକୁ ଭାରି ଭଲ୍ ଲାଗେ, ଆମେ ଆଉ ଗୋଟେ ଜାଗାରେ ରହୁଥିଲୁ। ମାନେ ଏବେ ଯୋଉଠି ଅଛୁ, ତା ପୂର୍ବୁରୁ ଆଉ ଗୋଟେ ଜାଗାରେ ରହୁଥିଲୁ ମୋ ସାଙ୍ଗ ହେରିକା। ତ ସେଠି-ସେଠି ଯିଏ ରହୁଥିଲେ ଆମର ଆଣ୍ଟି, ତ ସିଏ କୁଣ୍ଡ ଦିଅନ୍ତି ସେ ଥିରେ ଆମେ ବହୁତ୍ କିଛି ଗଛ ଲଗଉ, ଯେମିତି ପରିବା ଭେଣ୍ଡି ଫେଣ୍ଡି ଗଛ ଆଉ ବାଇଗଣ ଗଛ ଲଗାଉ। ଫୁଲ ଗଛ ଆମେ ଠାକୁର ଯେହେତୁ ପୂଜା କରୁ ଅ ତ ଫୁଲ ଗଛ ଟଗର ଫୁଲ ଗଛ, କନିଅର ଫୁଲ ଗଛ ଛୋଟ ଛୋଟ ଛୋଟ ଜୁଡୁଆ ଆସେ। ହଳଦିଆ ହଳଦିଆ କଲରରେ ଆସେ ନା ଗୋଟେ କନିଆରି ଫୁଲ।
ହଁ।
ସେଇ ସେଇ ଗଛ।
କଣ ଫୁଲ ଭଲ ଲାଗେ ସବୁଠୁ ଅଧିକ?
ଅଧିକ ସବୁଠୁ ଭଲ ମାନେ କୋଉ ଫୁଲ ତମ ମତେ ଭଲ ଲାଗେ କହୁଛ। ମତେ ଟଗର ଫୁଲ ଭଲ ଲାଗେ।
ଟଗର ଭଲ କାହିଁକି?
ମାନେ ମତେ ଦେଖିବାକୁ ସେ ସୁନ୍ଦର ଲାଗେ କିଛି ନଥାଏ ସେ ଫୁଲ କିନ୍ତୁ ସେ ଫୁଲ ତୋଳିବା ପାଇଁ ମତେ ବଢିଆ ଲାଗେ ସେଥିରେ
ହୁଁ ଛୋଟ ଛୋଟ ବୋଲି ତୋଳିବା ପାଇଁ ଭଲଲାଗେ ଆଉ ଭ ମାନେ ଠାକୁର ପୂଜା ଟାଇମ ରେ ସଜେଇବାକୁ ବି ଭଲ ଲାଗେ ଟଗର ଫୁଲ ରେ।
ହଁ ବହୁତ ମାନେ ସୁନ୍ଦର ଦେଖାଯିବ ତାକୁ ସଜେଇ ଦେଲେ।
ହଁ।
ଆଉ ସେଥିରେ ବି ମାଳ ବି କଲେ ବିଢିଆ ଦେଖାଯାଏନି କି?
ହଁ।
ଆଉ ତମକୁ କଣ ଭଲ ଲାଗେ କୁହ ତୁମର ଫ୍ରି ଟାଇମରେ।
ଫ୍ରି ଟାଇମ ରେ ମୁଁ କଣ କରେ ସେଇ ସିଲେଇ ଏକା କଲି ନହେଲେ ଏମିତି ଡ୍ରଇଂ ଏକା କଲି ଆଉ କଣ କରିବି ଆଉ ଗୀତ ଶୁଣି
ଆଉ କିଛି କରନି।
ଏଟା ନାଇଁ ଆଉ କଣ କରିବି ଆଉ କିଛି କରେନି।
ହଁ।
ଡ୍ରଇଂ କରିବାକୁ ଭଲ ଲାଗେ, କିନ୍ତୁ ଏବେ ଆଉ ସେମିତି କରିପାରୁନି ଟାଇମ୍ ପାଉନାହିଁ। ସେଥିପାଇଁ ଯାହା ବି କିଛି ଟାଇମ୍ ମିଳୁଛି କିଛି କାମରେ ଲଗେ଼ଇ ଦେଉଛି ଆଉ।
ଓହୋ। ଡ୍ରଇଂ ମାନେ ତମେ ଭଲ ସେ କରିପାର କି?
ନାଇଁ ସେମିତି ସେତେ ଭଲ ସେ କରିପାରେନି। ହେଲେ କରିପାରେ ସେମିତି ଚଳିବା କାମ ଚଳିବା ମାପରେ କରିପାରେ ଭଲ ଲାଗେ। ମାନେ କିଛି ବି ଯୋଉ ଜଣେ ଜଣେ ଥାଆନ୍ତି ମନରୁ କରିଦିଅନ୍ତି ସେମିତି ହେଲେ ମୁଁ ଯୋଉ ଝୁଟି ଝୁଣ୍ଟି ଏ ପକାନ୍ତି ମାର୍ଗଶିର ମାସରେ। ସେମିତି ମୋ ନୁହଁ। ସେମିତି ମନରୁ କରିଦେବି କିନ୍ତୁ ଯୋଉ ଯଦି କାହାର କିଛି ଚିତ୍ର କରିବାର ଥାଏ ତ ସେଟାକୁ ମୁଁ ଦେଖିକି ହିଁ କରିପାରିବି ଭଲସେ।
ହାତରେ ମେହେନ୍ଦୀ କରିପାର।
ହୁଁ ମେହେନ୍ଦୀ ବି କରିପାରେ।
ଆଉ ଡ୍ରଇଂ କରିଥିବ ମାନେ ମେହନତ କରିପାରୁଥିବ ଯେମିତି ହେଲେ। ଆ ଝୋଟି ବି ସେ କିିଛି ମ କରିପାରେ। ହଁ। ଆଉ କଣ କୁହ ତମ ଘର ପାଖରେ କଣ ମାନେ ସବୁ ଭଲ ପୂଜା ପର୍ବ ହୁଏ।
ଆମ ଘର ପାଖରେ ତ ଏମିତି ତ ବହୁତ ସାରା ଯୋଉ ଯାହାବି ଗଣେଶ ପୂଜା ସରସ୍ଵତୀ ପୂଜା ଏସବୁ ପୂଜା ହୁଏ ହେଲେ ସବୁଠୁ ବଡ ଆମର ବାସନ୍ତୀ ପୂଜା ବହୁତ ମେଳା ବସିଥାଏ ତାପରେ ପୁଣି ଯେଉଁ ଛପଲ ମାଦଲ, ସେଟା ହୁଏ। ବହୁତ ବ ବହୁତ ଦିନ ଧରି ମେଳା ଧରି ବସିଥାଏ। ବାସନ୍ତୀ ପୂଜା ବାସନ୍ତିୀ ଠାକୁରଙ୍କୁ ଯୋଉ ତାଙ୍କର ମୂର୍ତ୍ତି ତିଆରି କରି ଘ ଯୋଉଠି ପୂଜା ହୁଏ, ବାସନ୍ତୀ ଠାକୁର ଜାଣିନାହାନ୍ତି।
ମାନେ, ମଙ୍ଗଳା କି?
ନାଇଁ ମଙ୍ଗଳା ନୁହେଁ। ବାସନ୍ତୀ ଠାକୁର ବି ସେମିତି ଯଉ ଦୁର୍ଗା ଯେମିତି ମାନେ କଣ ସିଂହ ଉପରେ ବସିଥାନ୍ତି।
ହଁ।
ଆଉ ସେମିତି ବାସନ୍ତି ଠାକୁର ବି ସେମିତି ବସିଚନ୍ତି ସିଂହ ଉପରେ ସେମିତି ଗୋଟେ ମୂର୍ତ୍ତି ପୂଜା
ଆଚ୍ଛା- ଅଚ୍ଛା -ଆଚ୍ଛା।
ଏଇ ଦୁର୍ଗାଙ୍କର ମାନେ ଅନେକ ରୂପ ନା ତ ସେଥିରୁ ବାସନ୍ତୀ ଠାକୁର ବି ଜଣେ।
ଆଚ୍ଛା- ଆଚ୍ଛା ମାନେ ମୁଁ ଏଟା ମାନେ ଜାଣିନ ଥିଲିନା କେବେ ଆମ ସାଇଡ୍ ରେ ନାହିଁ କି ଏସବୁ ମୁଁ କେବେ ଜାଣିନି।
ହୁଁ - ନାଇଁ ଆମର ମନ୍ଦିର ଅଛି ତ ସେଥିଲାଗି ହୁଏ।
ଓହୋ ମାନେ ସେ ମାଙ୍କ ନାଁ ହଉଚି ବାସନ୍ତି ଯେମିତି ମଙ୍ଗ ଗଳା ସେମିତି
ହୁଁ ମଙ୍ଗଳା ଯେମିତି ଦୁର୍ଗା ମା ଆସୁ ଦୁର୍ଗାଙ୍କର ତ ଅନେକ ନାମ୍ ନା ଯେମିତି ଯେମିତି ଆମର ଅ- କୃଷ୍ଣଙ୍କୁ ଜଗନ୍ନାଥ ବି କହୁ କାହ୍ନା ବି କହୁ ହରି ବି କହୁଚନ୍ତି ଯେମିତି ବିଭିନ୍ନ ରୋଗ ର୍ ନାମ୍ ସେମିତି।
ହଁ-ହଁ ବୁଝିପାରିଲି। ଆରେ ତମେ ମତେ ସେ ଯଉ ପିଠା କଥା କହୁଥିଲ ପିଠା କଥା ଅଧାରେ ରହିଗଲା କୁହ କେମିତି କରାଯାଏ?
ପିଠା କଥା ପିଠା କିଛି ନାହିଁ ଟିମ୍ପୁଲ୍ ବାସ୍ ମଇଦା ଆଣିବେ ତାକୁ ଉଁ- ପାଣି ଦେଇ ଗୋଳେଇବେ ସେମିତି ବେଶି କାଠ କରିବେନି କି ବେଶି ନରମ୍ କରିବେନି ହାଲ୍କା ଯେମିତି ତାୱାରେ ମାନେ ଯେମିତି ଗୁଲ୍ କରିହବ। ସେମିତି ଗୁଲ୍ କରିଦେବେ ତା ଆଗରୁ ନଡିଆକୁ କୁରିକି ରଖିଥିବେ। ସେଥିରେ ଚିନି ପାଗ କରି ରଖିଥିବେ। ହୁଁ-ଚିନି ପାଗ କରିକି ରଖିକି ସେ ଯଉ ଗୁଲ୍ କରି ଥିବେ ତା ମଝିରେ ଦେଇ ଦେବେ ଦେଇ ପୁଣି ମାନେ ଚଟୁରେ ଏପଟ ସେପଟ ଉଲ୍ ଟେଇକି ପୁଣି ସେଙ୍କି ଦେବେ ହାଲ୍କା ତେଲ ଦେଇ ହୁଁ ଭଲ ହବ ଖାଇବାକୁ ନରମ୍ ବି ହବ ଭଲ୍ ଲାଗେ।
ଆଚ୍ଛା-ଆଚ୍ଛା ମଇଦାରେ କରିହବ ମାନେ ସେଟା ମାନେ ଚାଉଳରେ କରିହବନି କି? ଚାଉଳ ଗୁଣ୍
ହଁ-ଚାଉଳରେ ବି କରିହବ ଯଦି ଚାଉଳ ନଥିବ ପାଖରେ ଅ -ଚାଉଳ ତ ସେମିତି ହଟାତ୍ ତ ନଥିବ ନା ଚାଉଳକୁ ଭିଜିବାକୁ ପଡିବ ପୁଣି ତାକୁ ସୁକେଇବାକୁ ପୁଣି ତାକୁ ଗ୍ରାଇଣ୍ଡିଙ୍ଗ୍ କରିବାକୁ ପଡିବ ସମୟ ଲାଗିବ ନା ତ ସେଥିପାଇଁ ମଇ ତିଆରି କଲେ କଣ ଖାଇବାକୁ ବି ଭଲ ଲାଗେ ନରମ୍ ବି ହୁଏ। ଆଉ ସହଜ ବି ହେତିପାଇଁ ପା- ବାହାରେ ରହୁଚ ସେ ଏତେ- ଏତେ ତ ଚୁନା କୁଟି ପାରିବନି ତ ଯଦି କେବେ କିଛି ପି ଠା ଖାଇବାକୁ ଇଚ୍ଛା ହେଲା କରିକି ଖାଇବାକୁ ଭଲ ଲାଗେ।
ଆ-ଆଚ୍ଛା ଏଇଟା ତାହେଲେ ବି ସହଜ ବି କରି ହେଇ ପାରିବ।
ହୁଁ।
ନା- କିି?
ହଁ।
ଅଁ। ତାପରେ କଣ ହେଇଚି କହିଲ ମୁଁ ମୋ ମାମା କଣ କରେନା ଓ ମତେ ଏମିତି କେମିତି କରିଦେଇଚି କହିଲ ଚା
ଆରିସା ପିଠା ଇଏ।
ଏମିତି କଣ୍ କହିଲ ଅ- ହଉଚି ରେ ଯେମିତି ଆମ ଚକୁଳି କରନ୍ତି ଚାଉଳ ଟା କୁ ଧୋଇ ଦେଇକି ଶୁଖେଇ ଦେଇକି ତାପରେ ବିରି କୁ ଚୁ-ବିରି ସୁକେଇ ଦେଇ କି ଅଁ -ସେଇଟାକୁ ମିଶେଇକି ଗ୍ରାଇଣ୍ଡିଙ୍ଗ୍ କରିଦେଇକି ମତେ ମାନେ ତାର ଯୋଉ ଚୁନାଟା ଥାଏ। ଚୁନାଟା ମତେ ମାନେ ଦେଇଛି ତ ସେଇଟା ମୁଁ କଣ କରିବି ନା ସେମିତି ମୋର ଯେବେ ଇଚ୍ଛା ହୁଏ ଖାଇବା ପାଇଁ ମତେ ପିଠା ଟିକେ ଭଲ ଲାଗେ। ତ ସେଥିପାଇଁ ଯେତେବେଳେ ବି ମୋତେ ଖାଇବା ପାଇଁ ଇଚ୍ଛା ହୁଏ ମୁଁ ସେଥିରେ କଣ କରେ ନା ଟିକେ ଲୁଣ ପକେଇକି। ଆଉ ପାଣି ଦେଇକି ତାଙ୍କୁ ଗୋଳେଇ ଦିଏ। ପାଣି ଦେଇକି ଗୋଳେଇ ଦେଲେ ଯେମିତି ଗୋ ଗୋଳା ହୁଏ ଚକୁଳି ପାଇଁ। ସେମିତି ସକାଳୁ ଗୋଳେଇ ଦେଇଥିବେ ଆଉ ରାତି ବେଳକୁ କୁ ହେଇଯାଇଥିବ ଫୁଲି ଯାଇଥିବ ତ କରିକି ଖାଏ।
ଭଲ ଲାଗେ ଆଉ ପିଠା ଖାଇବାକୁ।
ହଁ ହଁ ମ
ଆରିସା ପିଠା କେବେ ଖାଇଛ?
ଆରିସା ପିଠା ହଁ ଖାଇଛି।
ଭଲ ଲାଗେ ନା ଭଲ ଲାଗେନି?
ହଁ ଭଲ ଲାଗେ ସିଏ ତ ଏ ଯୋଉଟା ବହୁତ ଦିନ ରହେ ତ ସେଠ
ହଁ ବହୁତ ଦିନ ରହେ। ହୁଁ ଗୋଡରେ ବି ଗଲେ ହବ ନହେଲେ ଏମିତି ଚିନିରେ ବି ଗଲେ ଭଲ
ଚିନିରେ ବି କଲେ ବି ହବ ହଁ କିନ୍ତୁ ଗୁଡରେ ଟିକେ ଅଧିକ ଟିକେ ଭଲ ଲାଗେ ସେଟା।
ହୁଁ।
ଚିନି ଧଳା ଦେଖାଯାଏ ହଁ। ଗୁଡରେ କଲେ ଟିକେ ଅଧିକ ମାନେ ଭଲ ଲାଗନ୍ତି ଆଉ
ହୁଁ ବହୁତ ଦିନ ଯାଏ ରହେ ବି ସେ
ତ ମିଠା ଭଲ ଲାଗେ।
ମିଠା ତ ବହୁତ ଭଲ ଲାଗେ ମତେ।
ଆଉ କଣ ଖାଇବାକୁ ଭଲ ଲାଗେ?
ମତେ ରାବିଡ଼ି ଖାଇବାକୁ ଅଧିକ ମାନେ ଭଲ ଲାଗେ। ମିଠା ଭିତରୁ ଆଉ ଯୋଉ କଣ କ୍ଷୀରମଲାଇ।
ରସମଲାଇ।
ହଁ ରସମଲାଇ ଆଉ ମାନେ ଖୀ ମିଠାରେ ଯାହାବି କିଛି ରସଗୋଲ୍ଲା ସବୁ ଭଲ ଲାଗେ ସନ୍ଦେଶ ଗଦରେ ସବୁ ଭଲ ଲାଗେ। ବାସ ରାଗ ମୁଁ ଟିକେ ଖାଏନି ଆଉ
ଓ ହୋ। କ୍ଷୀରରେ ମାନେ ଯୋଉ ମିଠାରେ ସବୁ କ୍ଷୀରା ବି ଗୋଟେ ନଥାଏ କ୍ଷୀରା। ଯୋଉଟା କି କ୍ଷୀରରେ ହେଇଥିବ ଆଉ ତା ସହି ତ ପଡିଥିବ ଟିକେ ଛେନା ସବୁ ପଡିଥିବ ନହେଲେ ଛୋଟ ଛୋଟ ରସଗୋଲା ଟାଇପର ପଡିଥିବ। ପ୍ରାୟତଃ ଛେନା ପଡିଥାଏ ସେଥିରେ କ୍ଷୀରାରେ। ସେଟା ବି ପୁରା ବଢିଆ ଲାଗେ ପୁରୀ କେବେ ଯାଇଛ?
ହଁ ପୁରୀ ଯାଇଛି।
ସେପଟେ ସେ ପୁରୀ ସେ ପୁରୀ ସେପଟେ ମିଳେ ମାନେ ପୁରୀ ମନ୍ଦିର ପାଖାପାଖି ମିଳେ ଦେଖିବ କ୍ଷୀରା। ଆଉ ସେଗୁଡା ସବୁ ମିଳେ ଯୋଉ କ୍ଷୀରର ସବୁ ଜିନିଷ ସବୁ ମିଳେ। ପ୍ରାୟତଃ ଖାଇବା ଦେଖିବ ମାନେ ବହୁତ ଟେଷ୍ଟ ମାନେ ବଢିଆ ଲାଗେ ସେ
ହଁ।
ହଁ ଆଉ କଣ କୁହ ତମେ ସନ୍ଧ୍ୟା ଦବ?
ହୁଁ ସନ୍ଧ୍ୟା ଦେବି ଏବେ କଥା ହଉଚି କଥା ହେଇ ସାରିଲା ପରେ ପୁଣି ଯିବି। ନା ଆଜି ମୁଁ ସନ୍ଧ୍ୟା ଦେବିନି ମା ଦେବେ।
ଓ ମା ପା ନାହାନ୍ତି।
ମା ପଳେଇ ଆସିବେ ସନ୍ଧ୍ୟା ଟାଇମ ହେଇନି ହଁ ନାଇଁ ମୋ ଦେହ ଭଲ ନାଇଁ। ଜଣେ ମା ଦେଇଦେଇଥାନ୍ତେ ମା ଦେବେ।
ଓହୋ। ତମେ ଘରେ ରହୁଛ ଯେହେତୁ ମାଙ୍କୁ ଟିକେ ଏବେ ହେଲ୍ପ କରିଦଉଥିବ ସବୁଥିରେ ସବୁଥିରେ ସାହାଯ୍ୟ ଟିକେ କରିଦଉଥିବ ଅ ରୋଷେଇ। ଇଏ
ହଁ ନାଇଁ ରୋଷେଇରେ ସେମିତି ସାହାଯ୍ୟ କରେନି। ଅଁ ଯେହେତୁ ସକାଳେ ରୁଷେଇ ପାଖକୁ ମୁଁ ଯାଏନି ଯଦି କିଛି ହାଲକା ଫୁଲକା କାଟିଦବାକୁ କହିଲେ ସେମତି କଲି ନହେଲେ ସେମତି କିଛି କରେନି ଯଦି କେବେ ମାଆଙ୍କ ଦେହ ଭଲ ନଥାଏ ତେବେ କରେ ନହେଲେ ସେମତି କରେନି। ରାତିରେ କିନ୍ତୁ ମୁଁ ଯାହା ବିି କିଛି ହୁଏ ମୁଁ କରେ।
ଅହ। ରାତି ରୋଷେଇଟା ତମର।
ହଁ ଦିନ ରାତି ମାଆଙ୍କର ହଁ ରାତିରେ ରୁଟି କେବେ ପରଟା କେବେ କିଛି ବି ଏଇ ଯୋଉ ସୁଜି ସୁଜି ମାରିଲେ ସେମତି ଆଉ।
ହୁଁ ରୁଟି କରି ଆସିଚି?
ହଁ ରୁଟି କରି ଆସେ।
ଯାହୋଉ ଶିଖିଯାଇଚ ସବୁ କିନ୍ତୁ।
ହୁଁ।
ଭଲ। ଆଉ କଣ କୁହ ଗରମ ହୋଉନି।
ହୁଁ ଗରମ ହୋଉଚି ଖରା ତ ଆଜି ବୋହୁତ ହେଇଥିଲା ମାନେ ବୋହୁତ ଜୋରେ ଖରା ହେଇଥିଲା ଯଦି ରାତିରେ ବର୍ଷା ହୁଏ ଭଲ ହବ କିନ୍ତୁ ଲାଗୁ
ବର୍ଷା ଲାଗୁଚି ହବନି କାରଣ ଏଇ ଯୋଉ ଭଳିଆ ହେ ମାନେ ମଝିରେ ଲାଗୁଥିଲା ଏଇ ଚାରଟା ବେଳେ ମଝିରେ ଲାଗୁଥିଲା ଯେ ବର୍ଷା ହବ ବୋଲି। କିନ୍ତୁ ଏବେ ସେମତି କିଛି ବି ଦେ ଲାଗୁନି ଯେ ବର୍ଷା ହବ ଏ ବର୍ଷ ବୋହୁତ ବର୍ଷା କମ ବର୍ଷା ଦିନରେ ବର୍ଷ୍
ଏବେ ବୋହୁତ କମ୍।
ଅଁ ହଁ। ତାପରେ ଫ୍ୟାନ ବି ଚାଲୁନି ନା ଫ୍ୟାନ୍ ଯେହେତୁ ଚାଲୁନି ଫ୍ୟାନ ଚାଲୁନି କଣ ଏସିି ଯୋଉ ଲଗେଇ ଦୋଉଚନ୍ତି ଫ୍ୟାନ ଚାଲୁନି। ଆଉ ତ ସେଥିପାଇଁ ଗରମ ଅଧିକ ଟିକେ ହୋଉଚି ଆଉ। ହୁଁ କଣ କରିବା।
ଏ ସିରେ ବସିବେ ଥଣ୍ଡା ଥଣ୍ଡା ହବା ଖାଇବି ଆଉ କଣ କରିବା।
ନାଇଁ ଆମେ ଛାତ ଉପରକୁ ପଳେଇ ଆସୁ ମାନେ ରହି ହୁଏନା ଉଁ ଘର ଭିତରେ ରହି ହୁଏନା ଏତେ ଗରମ ଲାଗେ। ତ ଛାତ ଉପରକୁ ଟିକେ ଆସିକି ଥଣ୍ଡାରେ ବସି କି ଯାଉ ପବନ ଭଲସେ ଦିଏନା ଆଉ ତ ବସିକି ଗଲା ପରେ ଯାଇଁକି ସବୁ ସାଙ୍ଗେ ସାଙ୍ଗେ ଆଉ ରାତିରେ ବି ତ ନିଦ ଭାଙ୍ଗିଯିବ ଯଦି ତମର ନିଦ ବି ହବନି। ଏତେ ଗରମ।
ଉଁ।
ହେଇ